ହି ହି ହଁ ହ୍ୟାଲୋ ଆଜ୍ଞା କୁହନ୍ତୁ ଆପଣ ଗୋଟେ କଣ ନୂଆ ରେସିପି ଜାଣିଛନ୍ତି ଯଦି ମତେ କହୁନାହାନ୍ତି।
ଚି ମୁଁ ସେଇ ଟାଇପ୍ ର ଜାଣିଛି ଆମର ଏଇଠି କରନ୍ତି ହଁ ପଶ୍ଚିମ ଓଡ଼ିଶାରେ ଜାଣିଥିବେ ଲେଥା ବୋଲି ଗୋଟେ ଆଇଟମ୍।
ଲେଠା ଆପଣ କୁହନ୍ତୁ ମୁଁ ସେଇଟା ନୁହେ ନା ମୁଁ ୟୁଟ୍ୟୁବ ରେ ଛାଡିବି ଆପଣଙ୍କ ନାଁ ନେଇକି ଛାଡ଼ିବି ମତ ତେ ଜଣେ ଦିଦି କହିଥିଲେ ମୁଁ ଫୋନରୁ ଶିଖିଥିଲି।
ହୁଁ ହୁଁ ସେଥିରେ ଆଁ ମାନେ ବାଇଗଣ ସବୁ ବଡ ବଡ ଯେମିତି ସେମ୍ ମାନେ ଯୋଉ
ଆଚ୍ଛା ଏଇ ଯୋଉ ଚାଉଳ ବଟା ଦିଆ ହବ କି?
ହଁ ହଁ ହଁ ଚାଉଳ ବଟା ଦିଆହବ।
ଆଚ୍ଛା ରସୁଣ ଛେଚା ହେଇକି ପକା ହବ ଚାଉଳ ବଟା ଦିଆ ହବ। ହେଡା ଭର ଲାଗେ ମୁଁ କେବେ ଟ୍ରାଏ କରିନି ସମସ୍ତେ କରନ୍ତି ଯେ ମତେ ଟିକେ ମତେ ଟିକେ ଆମ ଘରେ ତ କେହି ଖାଇବେନି ଜାଣିଲ ମୁଁ ତାକୁ ଦେଖିଥିଲି ଥରେ
କିନ୍ତୁ ଏପଟ ସାଇଡ ରେ ଭୋଜି ରେ ବି ଦିଅନ୍ତି ଯେମିତି ସେ ତେଲଗୁ ମାନେ ସାମ୍ବର ଦିଅନ୍ତି ଭୋଜିରେ।
ଆମର ଏପଟରେ ଭୋଜି ଆଇଟମ ର ବଢିଆ ବଢିଆ କରନ୍ତି, ଜାଣିଚ ତମର ସେପଟେ କଣ କରନ୍ତି?
ଏ ଏଠି ତ ପଶ୍ଚିମ ଓଡିଶାରେ ମୁଁ ଅଛି ସେଠି ଏ କି କରନ୍ତି ସେମତି ନର୍ମାଲ ଏତେ ଭୋଜି ଭାତରେ ଏତେ ଆଇଟମ କି ଖର୍ଚ୍ଚ କରିବା ପାଇଁ ପସନ୍ଦ କରନ୍ତିନି, କେବଳ ମଟ ମଟନ ଟା କରନ୍ତି।
ହଁ।
ଚ ହିସାବ ରେ, କିନ୍ତୁ ସେଠି ମୁଁ ଜାଣିଛି ଉଁ ଯେ, ବହୁତ ଖର୍ଚ୍ଚ ଭୋଜି ବାହା ର ସେପଟେ ବହୁତ ବଢିଆ ସେ ଭୋଜି କରନ୍ତି, ଏବେ ମରି ଯାଇଥିବା ଭୋଜି ବି ବହୁତ ବଢିଆ ସେ କରନ୍ତି।
ହଁ ଏଗାର ଦିନିଆ ଭୋଜି ବି ବହୁତ ବଢିଆ କରୁଛନ୍ତି, ଶୁଣ ମାନେ ମୋ ବାହାଘର ଦୁଇ ହଜାର ଷୋହଳ ମସିହାରେ ହେଇଥିଲା।
ହୁଁ ହୁଁ।
ଉଁ ବାହାଘର ତ ଶାଶୁ ଘରେ କଣ ବା ପୋ ଘରେ କଣ, ଆମେ ତ ଭୋଜି ଖାଇମୁନି, ଖାଲି ଆମ ନାଁରେ ଭୋଜିଟା ହେଲା ଦୁନିଆ ଖାଇ। ନହେନେ ଆଇଟମ କଣ କଣ? ଥିଲେ ଶାଶୁ ଘରେ ସବୁ ଲେଖା ହେଇଥିଲା, ମୁଁ ତ ଦେଖିନଥିଲି, ମୋ ବାହାଘର କ୍ୟାସେଟ ରେ ପଢ଼ିଥିଲି। ଖାଇଛନ୍ତି ଲୋକ, ସେ ମତେ ବି ଦେଇଥିଲେ, ଯେ ହେଲେ ଖାଇବୁ କଣ ଟାୟାଡ୍ ତ ହେଇଯାଇଥିବ ନା ପୁରା। ବାବା କରିଥିଲେ ପ୍ଲେନ ରାଇସ୍।
ହୁଁ ହୁଁ ହୁଁ।
ଆଉ ଗୋଟେ ଭେଜିଟେବଲ ରାଇସ୍। ମିଶେଇ କରିଥିଲେ, ତିନି ପ୍ରକାର ହେଇଗଲା, ମଟନ ହେଇଥିଲା, ଚିକେନ ପକୋଡା ହେଇଥିଲା। ଚିଲି ଚିକେନ ହେଇଥିଲା, ତନ୍ଦୁରୀ ଚିକେନ ବି ହେଇଥିଲା। ହେଲା କି ଧର ଏତିକି ହେଇଗଲା, ମଟନ ଗୋଟେ ଆଇଟମ ହେଇଗଲା, ମାଛ ହେଇଥିଲା। ମା ମାଛ ଆଉ, ନା ଚିଞ୍ଚଣା ହେଇନଥିଲା, ଦହିବରା ହେଇ ଥିଲା, ଝିଲି ପାସ୍ ଗୋଟେ ହେଇଥିଲା, ଖଟା ହେଇଥିଲା, ସାଲାଡ ହେଇଥିଲା। ପନିର ହେଇଥିଲା, ମସରୁମ୍ ହେଇଥିଲା। ଆଉ ଏମିତିଆ ହେଇକି, ପାମ୍ପଡ଼ ହେଇଥିଲା, ବାଇଶ ଟା ଆଇଟମ ହେଇଥିଲା। ମୋ ବାହାଘରରେ ଏମିତି ବର୍ଷା ଛେଚିଲା, ସାତଟା ବେଳୁ ଯେ
ହଉ ରୋଷେଇ ହେଇ
ହୁଁ।
ଫାଷ୍ଟ ରୁ କହିଲା ମୁଁ ଷ୍ଟେଜ ଉପରକୁ ଯିମିନାଇଁ। ସମସ୍ତେ କହିଲେ ନା ନା ନ ଆସିଲେ କଣ ହେବ, ସେ ପାଲ ଫଟେଇକି
ହେଲା ହେଲା ଠିକ ଲୋକ ଯେମିତି ସାଢେ ସାତଟା ବେଳେ ଲୋକ ଆସିଲେ ଖାଇବା ପାଇଁ ବିଶ୍ଵାସ କରନ୍ତୁ ଗୋଟେ ଠୋପା ବର୍ଷା ହେଲାନି, ପନ୍ଦରଶହ ଲୋକ ଆସି ଖାଇକି ଗଲେ।
ଆଚ୍ଛା ମୋ ବାହାଘର ବି ସେମିତି ନା, ବର୍ଷା ଦିନରେ ହିଁ ବାହାଘର ହେଇଚି। ବାହାଘର ଏଇ ଜୁଲାଇ ମାସରେ ହେଇଥିଲା।
ମୋର ବି ସେଇଆ, ଜୁଲାଇ ପନ୍ଦର। ଏ ଭଗବାନ ଏ ଶୁଣ ମୋର ମୋ ଦିଅର ର ହଉଛି ଜୁଲାଇ ଚଉଦ, ସିଏ ଗୋଟେ କେକ୍ କାଟିବ, ମୁଁ ତାର ଫାଳଟା ରଖିଦେଇଥିବି ମୋ ପାଇଁ ହେଲା। ମୁଁ ତାକୁ ଜୁଲାଇ ପନ୍ଦରରେ କେକ୍ କାଟିମି, ତମ କତିକି ଦୁଇ ହଜାର ଜୁନ ଜୁଲାଇ ଷୋହଳକୁ ପଠେଇଦେବି ହେଲା, ହି ହି ହି।
ହି ହି ହି ହି।
ଆଉ ଆଉ କିଣିବନି। ଗୋଟେ ପରେ ଗୋଟେ ଆଉ କାଇଁକି ନଷ୍ଟ କରିବା, ଆମ ଲୋକ ତ ଆଉ।
ହୁଁ। କୁମ ଷୋହଳ ଆଉ, ମେନେ ସେଇ ପୁରା ବର୍ଷା ଦିନ ତ ଜାଣିଥିବ ଆଉ।
ଏ ମୋ ମୋ ବାହାଘରରେ ହେଲା ବ ଷା ହଉଚି, ମତେ ମଙ୍ଗୁଳି କରୁଚନ୍ତି, ମତେ ଶହେ ତିନି ଟେମ୍ପରେଚର ଜର ହେଲା। ମତେ ମଙ୍ଗୁଳି ପାଣି ଢାଳିବା ପାଇଁ କୋଉଚନ୍ତି ଏଟାକୁ ଢାଳିବି ଯଦି ସନିପାତ ହେଇଯିବ। ତାକୁ ଢାଳନା ସେଠୁ ଢାଳିଲେନି ଖାଲି କହିଲେ ଖାଇବା କଥା ତ ନୁହଁ। ନାଁ ନାଁ ନାଁ ତଥାପି ଢାଳିଲେ ମୁଁ ଅନି ମୁଁ କଁ ଗନ୍ଧେଇବି ନା କଣ ଝାଳୁଆ ଝାଳୁଆ। ତମେ ଗା ଢାଳ ମୁଁ ଗାଧେଇବି। ଗାଧେଇକି ଆସିଲି କ୍ଷୀର ଆଉ ଚୀର ଖାଲି ପିଇଦେଲି, କଦଳୀ ଦିଟା ଖାଇଦେଲି, ଶୁକ୍ରବାର ହେଇଥିଲା ମୁଁ ଶୁକ୍ରୁବାର ପାଳନ କରେ ହେଲା ଦହି ଫହି ପିଇହୁଏନି ନା ଆମର ଶୁକ୍ରବାର ହେଇଥିଲା, ଆମ ଘରେ ତ ଯାହା ରୋଷେଇ ହେଇଥିଲା ସେ ଆମର ବି ସେମିତି ରୋଷେଇ ଚାଲିଚି ଲୋକ ଆସିି ଖାଉଚନ୍ତି କିନ୍ତୁ ଏଠି ଯୋଉ ମୋଟାରେ ଢାଳିଲା କିନ୍ତୁ ସେଠି କଣ ସେତଳେ ଲଘୁଚାପ ଟାଇପ୍ ର ହେଇଥିଲା ନାଁ ବର୍ଷା ଚାଲଥାଏ। ବିଶ୍ଵାସ କରନ୍ତୁ ଆମର ବେଦୀ ଛାତ ଓପରେ ହେଇଥିଲା, ବର୍ଷା ପାଣି ପଡ଼ୁଚି ଟୁପୁରୁ ଟୁପୁରୁ, ମେଘ ବରଷିଲା ଟୁପରୁ ଟୁପରୁ ବାହାଘର ହଉ
ଆମର କିନ୍ତୁ ବର୍ଷା ହେଇନି ମାନେ ନିର୍ବନ୍ଧ ଦିନ ସେଇ କମ୍ ଦିନରେ ନିର୍ବନ୍ଧ ହେଇଚି। ନିର୍ବନ୍ଧ ଯୋଉ ରିଙ୍ଗ ସେରିମନି ଯୋଉ ତାପରେ
ମେ ଜୁନ୍ ଚାରି ତାରିକ୍ ରେ ଦେ ଖିଲେ ଜୁନ ଛଅ ନା ଆଠରେ ରିଙ୍ଗ୍ ପିନ୍ଧେଇଲେ ଜୁଲାଇ ପନ୍ଦରରେ ବାହାଘର।
ଉଁ ହୁଁ କେତେ ଜୁନ୍ ଚାର ତାରିକ୍ ରେ?
ହୁଁ।
ହଁ ମୋର ଜୁନ୍ ନାଁ ସରି ମୋର ସେଇ ଜୁଲାଇରେ ହିଁ ଜୁଲାଇ ଏକରେ ଦେଖିବା ପାଇଁ ଆସଥିଲେ ଛଅ ତାରି ପ୍ରେ ହେଇଗଲା ରିଙ୍ଗ୍ ସେରମନି। ତାପରେ ଉଁ ଯଉ ବାହାଘର ଷୋହଳରେ ଆଉ। ମାନେ ମୋର ସେଇ ଷୋହଳ ଦିନ ଭିତରେ। ନେ ଲାଷ୍ଟ ଡେଟ୍ ଥାଏ କି ମାନେ ସେ ଜୁଲାଇ ଥାଏ ଲାଷ୍ ଲଗ୍ନ ଥାଏ।
ସେଇଟା ମୋର ପନ୍ଦର ତାରିକ୍ ବାହାଘର ହେଲା ଷୋଳ ତାରିଖ ସଂକ୍ରାନ୍ତି ଥିଲା ଲାଷ୍ଟ ଲଗ୍ନ ଥିଲା।
ହଁ ମୋର ସେଇ ସଂକ୍ରାନ୍ତି ଦିନ ହିଁ ବାହାଘର ସାଏଦ୍ କି ତା ପରଦିନ ସଂକ୍ରାନ୍ତି।
ତା ପରଦିନ ଥିବ ସଂକ୍ରାନ୍ତି ସଂକ୍ରାନ୍ତି ଦିନ ବାହାଘର ହେଇନଥିବ।
ହଁ ସଂକ୍ରାନ୍ତି ଦିନ ହୁଏନି ଷୋହଳ ତାରିକ୍ ସଂ ନାଁ ସତର ତାରି
ମର ଶୁକ୍ରବାର ବାହାଘର ଥିଲା ଶୁକ୍ରବାର ବାହାଘର ଥିଲା ଶନିବାରେ ସଂକ୍ରାନ୍ତି ଥିଲା ମୋର ମାନେ ମାନେ ମାନେ କହିଲେ ଯେ ରାତାରାତି ବାହାଘର କରିକି ନେଇ ଆସିବା, ହେଲା କି? ଇ ଏମାନେ ଯେତଳେ ଯାଇ ପହଞ୍ଚିଲେ ଆମ ଗାଁରେ ତିନିଟା ବର ଗା ଡିକି ମୁଣ୍ଡ ମୁଣ୍ଡ ହେଇଗଲେ କାଇଁ ନା ବର ଗାଡ଼ି କି ବର ଗଡ଼ି ଦେଖନ୍ତିିନି। ତ ସବୁ ବ୍ରେକଅପ୍ କରିଦଲେ ଏପଟ ସେପଟ୍ ଏପଟ୍ ସେପଟ୍ କରଦେଲେ ଟେ ଓଟେ କି ଛାଡ଼ିଲେ ଲୋକ ଘେରିଗଲେ ତ ଯୋଉଟା ସାଢ଼େ ଗୋଟେରେ ଟାର୍ଗେଟ୍ ହେଟା ବାହାଘର ହେଇକି ଆସିବା ପାଇଁ ସେଟା ସାଢ଼େ ଗୋଟେଟା ବାହାଘର ହେଲା ଦିଟା ଆଉ ଦିଟା ବୋଧେ ତାପରେ ବାହାରିକି ଭୁରିକି ଆସୁ ଆସୁ ଆଙ୍କ ଘରଟା ହେଇଗଲା ଆମ ଘର ପାଖୁରୁ ଦିଟା ଗୋଟେ ଘଣ୍ଟା। ରାସ୍ତା ଭୋରୁ ଭୋରୁ ଆସି ପହଞ୍ଚିଲୁ ଆଉ।
ଆଉ ଆମର ତ ଆମ ମୋର ଗୋଟେ ଗୋଡ଼ ଏଠି କହିଲେ ଆଉ ଓ ଟେ ଗୋଡ଼ ସେଠି ଆଉ ମାନେ ପଶ୍ଚିମ ଓଡ଼ିଶାରେ ଗୋଟେ କହିଲେ ପୂ ପୂର୍ବ ଓଡ଼ିଶାରେ ଗୋଟେ। ମୋ ଦି ସାଇଡ଼୍ ମାନେ ପାଂଶ କିଲୋମିଟର୍ ଦେଅର ଆସିଲେ ବରିଆ। ପାଇଁ ଆଉ ମାନେ ବାହା ହବା ପାଇଁ ପାଂଶ କିଲୋମିଟର୍ ଆସିଲେ।
ହେ ଭଗବାନ କଣ ତମର କେତେ ଏତେ ଦୂରରୁ କେମତି ହେଇଗଲା?
ଏତେ ଦୂରରୁ ବାପା ଏଠି ଜବ୍ କରୁଥିଲେ ତ ବାପାଙ୍କର ଆମେ ଏଠି ସବୁ ଘର ଦ୍ୱାର କରିକି ଏଠି ବାପା ରହି ଯାଇଥିଲେ ତ ତାପରେ ସେପ ଆମର ହୋଉଚି ସେପଟ ସାଇଡ୍ ଲୋକ ତ ସେପଟ ସାଇଡ୍ ରୁ ଆମେ ଆଉ କଣ ଏଇ ସାଇଡରେ ବନେଇବୁ କି ସମ୍ବଲପୁରି
ସେଇଆ ଆମର ଯେମିତି ଦିଲ୍ଲୀରେ ସବୁ ଏକ୍ସଷ୍ଟାଇଲି କରିଚନ୍ତି ଯେ କିନ୍ତୁ ଆମ କଣ ଦିଲ୍ଲୀରେ ଆଉ ବାହା ହୋମୁ। ଆମେ ସବୁ ପଳେଇ ଆସିଲୁ ଆଉ ବାହାଘର ତାଙ୍କର ଓଡିଶାରେ ହବ।
ହଁ ଓଡିଶାରେ ହବ ସେଇ କଥା ଆଉ। ସତେ ଏପଟ ସାଇଟ ଯେ ଚ-ଚା-ଚାଲିଚଳଣି ଟିକେ ଅଲଗା ଆମର। ସେପଟେ ଅ ଲଗା ସେପଟ ସାଇଡ୍ ଟିକେ ଚଲ୍ ମାନେ ଚାଲି ଚଳଣି ଆମ ପାଖେ ଆମ ସାଙ୍ଗରେ ଖାପ୍ ଖାଇବନି। ତାଙ୍କ ସିଷ୍ଟମରେ ସିଏ ଚାଲିଲେ ତ ତାଙ୍କ ଘରେ ବାହା ହେଇକି ରହି ନା ଏମିତି ନୁହଁ ଯେ ପୁରା ଖରାପ। ଖରାପ ନୁହେଁ। କିନ୍ତୁ ଆମର ଗୋଟେ ଚାଲିଚଳନି ଅଲଗା ତ ଆଉ।
ଆମର ତମେ ଯୋଉଟା କହିଲ ଏକୋଇଶିଆ ବିଶ୍ବାସ କର ଆମର ଗୋଟେ ଝିଅର ଆମର ହେଲେ ଦିଇଟାଙ୍କ ଛୁଆଙ୍କ ଏକୋଇଶିଆ ହେଲା। ବିନା ପିଆଜ ରସୁଣ ପାଟିରେ ପଡିଗଲା। ମୋ ପୁଅର ବଡ ଓଷା ଦିନ ଏକୋଇଶିଆ ପ‌ଇଲା ହେଲା।
ଆଚ୍ଛା ଆଚ୍ଛା।
ମେ ପୁଅ ଯୋଉ ଜନ୍ମ ହେଇଚି ତାର କୋଉ ବର୍ଷ ଜନ୍ମ ଦିନରେ ପିଆଜ ରସୁଣ ହବନି କାର୍ତ୍ତିକ ମାସରେ ଜନ୍ମ ହେଇଚି।
ଆଚା।
ବିଶ୍ଵାସ କର ପୁରା ଶିବ ମାନେ ମତେ ଜଣେ କହିଥିଲେ ରୁଦ୍ରାକ୍ଷ ରୁଦ୍ରାଭିଷେକ କରିବ ତମର ପୁଅ ହବ। ମୁଁ ରୁଦ୍ରାଭିଷେକ କଲି ରୁଦ୍ରଙ୍କୁ ନଚେଇକି ଡାକିବ ତମ ପୁଅ ହବ ହେଲା। ମୁଁ ରୁଦ୍ରଙ୍କୁ ତ ନଚେଇଲିି ନଚେଇକି ଡାକିଲି। ମୋ ପୁଅ ପୁରା ତାଣ୍ଡବ ନୃତ୍ୟ କରୁଚି।
ପୁରା
ମୋ ବୋଉ ବାପା ତା ନା ଶିବା ରଖିଦେଇଚନ୍ତି। ତାରେ ମୋ ବୋଉ ବାପା ତା ନାଁ ଶିବ ରଖିଚନ୍ତି। ଦେଖୁନ ମୁଁ ଏଇନା କଥା ହୋଉଚି ତମ ସହିତ ଗୋଟେ କାଗଜ ଧରିଚି ଗୋଟେ ପେନ୍ ଧରିଚି ଭଲ ଭଲ ଖାତ ଓରକୁ ପେନ୍ ଧିରିକି ଗାରୋଊଚି। ମୁଁ ଯେମିତି ଆଖି ଠାର ମାରିନି କୋହଚି ତମକୁ ତମକୁ କିଛି କହିହବନି ତମକୁ କିଛି କଥା କହିବା ହିଁ ଭଲ ନୁହେଁ।
କଣ ଛୁଆମାନଙ୍କୁ କହିବ ହୁଁ।
ପାଞ୍ଚ ବର୍ଷର ହେଇନି ତାକୁ କହିବ ଯଦି ମୁଁ କିହିମି ଯଦି ମୁଁ ଯାଉଚି ଘର ଛାଡି ପଳେଇମି ଆଉ ତମ ଘରେ ରହିବିନି। ତମେ ଯଦି ପଳେଇବ ତାହେଲେ ମତେ କିଏ ରୋଷେଇ କରି ଖାଇବା ପାଇଁ ଦବ ମତେ କହିଲ।
ଇମୋସନାଲ ଡ୍ରାମା ବାହାରି ଯିବ ଛୁଆ ମାନଙ୍କର।
ହାଲୋ।
ଛୁଆ ମାନଙ୍କୁ ଟିକିଏ ମାନେ ଡରେଇକି କହିଲେ ସେ ତାଙ୍କର ଇମୋସନ ବାହାରିଯିବ।
ହୁଁ ହାଲୋ।
ଛୋଟ ଛୁଆଙ୍କ କଥା ନ କହିଲେ ହାଲୋ।
ଆଜ୍ଞା ନାଇଁ ଏଇ ଯୋଉ ବାହାରେ ବସିଚୁ ତ କିଏ ଆସିଚନ୍ତି। କିଏ ଆସିବେ ନେବେ ତ ମୁଁ ସେଥିପାଇଁ ସେ ଅନେଇଚି
ଉଁ ହୁଁ।
ଆଉ କହ
ମୁଁ କହିଲି ଛୋଟ ଛୁଆଙ୍କ କଥା ନ କହିଲେ ଭଲ ତାଙ୍କ କଥା କହିଲି ଯେତେ କହିଲ ସେତେ ସରୀବନି
ସିଏ ପୁରା ତାଣ୍ଡବ ନୃତ୍ୟ କରୁଛି।
ହୁଁ ଦେଇଛନ୍ତି ଶିବ ବର ଆଉ
ଭଙ୍ଗବନ ତାଣ୍ଡବ ବୋଲି ଏମିତି ତାଣ୍ଡବ ମୁଁ ବିଶ୍ଵାସ କର ସେ କିଚେନରେ ମୁଁ ରୋଷେଇ କରୁଥିବି ସେ ଯୋଉ କବୋର୍ଡ ଖୋଲିକି ସେ ଗୋଟାଏ ଥର କଣ୍ କରୁଛି ମୋ ରୋଷେଇ କରୁଛି ସେ ଦେଖୁଛି ତିନି ବର୍ଷର କାହାଣୀକଥା କହୁଛି ମାନେ ସେ ଯେତେବେଳେ ତିନି ବର୍ଷର ହେଇଥିଲା ଗୋଟେ କଢେଇ ନେଇ ଆସିଲା ସେ ଏରେ ଫିଡମ ତେଲ ଗୋଟାଏ ପ୍ୟାକେଟ ରୁ ଛିଣ୍ଡେଇ ଦେଇଛି ଫାଳେ ଅଧା ପକେଇ ଦେଇଛି ହଳଦୀ ଗୁଣ୍ଡ ହଁ ଚିନି ଗୋଳେଇ ଦେଇକି ରୋଷେଇ କରୁଛି ଆଉ ମୋ ଶଶୁରତ ଷ୍ଟ୍ରୋକ୍ ହେଇଛି ସିଏ ଆସିକି ମତେ କହୁଛନ୍ତି ଯାହା ଦେଖିବୁ ହଁ ସେ ସେ କଣ୍ କରୁଛି ଦେଖିବୁ ଏମିତି ସେ କ୍ଲିଅର କହିପରୁନାହାନ୍ତି ମୁଁ ରୋଷେଇ ବ୍ୟସ୍ତ ଅଛି କା ତାଙ୍କ ଟାଇମ ଟୁ ଟାଇମ ଖାଇବେ ମୁଁ ସେପଟ କୁ ପଟିକ କମ୍ ଆସିକି ଦେଖିଲ ବେଳକୁ ମୁଣ୍ଡ ଆଉ କାମ କରୁନି ମୋ ମା କୁ ଫୋନ୍ ମମି ସେତବେଳେ ଫୋନ୍ କରି ଥିଲେ କଥା ହଉଥିଲି ମୁଁ ତାଙ୍କୁ କହିଲି ମାନେ ମମି ଏମିତି ଏମିତି କରିଛି ମମି କହିଲେ ଗୋଟାଏ କାମ କର ତାକୁ ଧୋଇଦେ ସାଙ୍ଗେ ସାଙ୍ଗେ ଚିନି ବାହାରି ଯିବ ହଳଦୀର ପର ବୋହିଯିବ ହେଲା ଏ ମ ବିସ୍ୱସକର ମୁଁ ଧଉ କି ଗଲା ଅଢେଇ କେଜି ଚିନି ରୁ ଅଢେଇଶହ ଗ୍ରାମ ରହିଲା ଆଉ
ଓହୋ ହୁଁ ହୁ
ଚିନି ଟା ଧୋଇଲା କିଣି କଣ୍ ହବ କହିଲେ ବୋହି ଯିବାନା ନାଇ ଅଢେଇ କେଜି ଚିନି ଠୁ ଅଢେଇଶହ ଗ୍ରାମ ଚିନି ହ ହସି ହସି ସ କଣ୍ ତୋର ବୁଦ୍ଧି ନାହିଁ ମାନେ ମୋ ମାର ବି ବୁଦ୍ଧି ନାହିଁ ହୀ ହି ହି ମୋ ମମି ସେ ଦିଲ୍ଲୀ ରହେ ଶୁଣବା ବାହା ହେଲେ କି ନାହିଁ ଦିଲ୍ଲୀ ପଳେଇଲେ ସଂଶଗତ ଓଡ଼ିଶା ବିଷୟରେ ଜାଣିବେ କେମିତି।
ହୁଁ ହୁଁ ହୁଁ ସିଏ ଜାଣିବେ କେମିତି ତାଙ୍କ ଠାରୁ ଆମେ ଆମେ ବି ଏତେ ସେମ ସେ ମାନେ ସିଚୁଏସନ ଆମର ସେମ ଆ ମା ବି ସେମତି
ହଁ ନାଇ ମାନେ କଣ କି।
ଲୁଣି ବହୁତ।
ମୁଁ କଣ ହେଲା କହିଲ ବାହା ହେଲି ବାପାଙ୍କର ବାପାଙ୍କର ବଡ ଝିଅ ହେଇଗଲି ନା। ବାହାଘର ବି ବାଇଶି ବର୍ଷ ହେଇଗଲା ମୁଁ ପଳ ଆସିଲି ସେତେବେଳେ ବିଶ୍ଵାସ କର
ବର୍ଷରେ ବାହା ହେଇଛି।
ହଁ ଆଚ୍ଛା କେବେ କୋଉ ମସିିହାରେ ବାହା ହେଇଛନ୍ତି।
ମୁଁ କିନ୍ତୁ ଆ ମସିହା ମୋର ଆଗରୁ ଦଶ ମସିହାରେ ଏଗାର ଏଗାର
ଓହ ନା ତମର ଏଗାରରେ ମୋର ଷୋହଳରେ ତମ ଆନିଭର୍ସରୀ ଡେଟ୍ରରେ ମୋର ବାହା ହେଲ
ଉଁ ହୁଁ
ଆଛା ଶୁଣ ହ୍ୟାଲୋ ଏଛୁଆଟା କଣ କାଗଜ ଫାଗଜ ଗାରେଇଲାଣି ତମେ ଟିକିଏ ରଖ ରଖ
ଠିକ ଅଛି ଆଉ ମୁଁ ରଖୁଛି।